ନାଇ ସେମିତି ଆସିକି, ବସିଛି ଆଉ।
ଆଉ, ଆଜି କେମିତି ମନେ ପଡିଗଲି ଯେ କଲ କରିଦେଲୁ।
କଣ କହିଲୁ କି?
ଆରେ ମୁଁ କହିଲି ଆଜି କଲ କରିଦେି କଣ କାମ ଅଛି ନା ଏମିତି ମନେ ପଡିଲା।
ନାଇଁ ମୁଁ ଏମିତି କହୁଥିଲି ଆର ବର୍ଷ ଆଉ ତ ଯେମିତି ଗଣେଶ ପୂଜା କରିଥିଲେ ଏ ବର୍ଷ ଆଉ କଣ ପ୍ରୋଗ୍ରାମ କରିବ ବୋଲି ଭାବିଛ?
ପୂଜା ତ ତାର ଆଣ୍ଟରେ ଧୁମଧାମ ରେ କରିବା ହେଲେ ମୁଁ କହୁଥିଲି ଯେ ମୁଁ ତତେ କାଲି ଗୋଟେ କମ ଯୋଗୁଁ କଲ୍ କରିଥାନ୍ତି ଭଲ ହେଲା ତୁ ଆଜି କଲ୍ କରିଦେଲୁ ଆଉ।
କଣ କାମ ଥିଲା କହୁନୁ।
ଏ ଆମର ସେ ବଡ ବାପାର ଝିଅର ବାହାଘର ଅଛି ତ ତୁ ଗାଁକୁ ଆସ ଆସିବାକୁ ପଡିବ ଆଉ ତତେ ପନ୍ଦର ଦିନ ଆଗରୁ କହିଥିଲି କାରଣ ତୁ ତ ବାହାରେ ଅଛୁ ହଠାତ୍ କିନା କହିଲେ ଆସିପାରିବୁନି ସେଥିପାଇଁ ଟିକେ ଆଗରୁ କହିଦେଲି ତାପରେ କୁ ନହେଲେ ପଛେ କହିବୁ କି ମତେ ଆଗରୁ କାହିଁ କହିଲୁନୁ ବୋଲି।
ଓହୋ ଆଶା ଦିଦିର ବାହାଘର ଅଛି।
ହଁ ହଁ ସେଥିପାଇଁ ଆଗରୁ କହି ଦେଲି ସମସ୍ତେ କାହାକୁ ବି କହନି ତୋତେ ହି ଫାଷ୍ଟ କହିଲି କାରଣ ତୁ ବ ବହୁତ ଦୂରେ ରହୁଚୁ ତୁ ଦୁବାଇରେ ରହୁଚୁ। ତ ଆଉ ବାକି ସବୁ ସାଙ୍ଗସାଥି ମାନେ ତ ପାଖାପାଖି ଦେଢଶହ ଦୁଇଶହ କିଲୋମିଟର ଭିତରେ ରହୁଚନ୍ତି। ତାଙ୍କ ବି ଦି ତିନି ଦିନ ଆଗରୁ କହିବି ବୋଲି ଭାବୁଚି ଆଉ।
ତାହେଲେ କେବେ ଅଛି ଭୋଜି?
ଆଜି ତ ହେଲା କେତେ ପଚିଶି ଆମର ଅଛି ଦଶ ଆଡକୁ।
ହଁ ହଁ। ତାହେଲେ ତୋ ଉପରେ ତ ସବୁ ପ୍ରେସର ପଡ଼ିଯାଇଥିବ କାହିଁକି ନାହାନ୍ତି ତ ବଡ଼ ଆପାର୍ ତ କେହି ପୁଅ ନାହାଁନ୍ତି। ତୁ ହିଁ ଏକଲା ଅଛୁ ସବୁ ତୋତେ ହିଁ କରିବାକୁ ପଡିବ ନା।
ହଁ ମତେ କରିବାକୁ ପଡିବ ଏମିତିରେ ବି ଆଉ କେହି ନାହିଁ। ଆଉ ଯାହାହଲେ ବି ମୁଁ ଆଡଜଷ୍ଟ କରିବି ଆଉ ଆଉ ମୁଁ କହୁଥିଲି ଯେ ତୁ ତ ଆସିଲା ବେଳକୁ ଏରୋପ୍ଲେନ ରେ ଆସିବୁ ନା ତ ଏରୋପ୍ଲେନ ରେ ପୁଣି ମୁଁ ଶୁଣିଛି ଆସିଲା ବେଳ ବେଳକୁ ମୁଣ୍ଡ ବଥ ହଉଚି କଣ କଣ
ଆରେ ହଁ ସେମିତିଆଗ ମାନେ ଆମର ଉପରକୁ ବେଶୀ ଅମ୍ଳଜାନ ଯାଉନି ନା ସେଥିପାଇଁ ଟିକେ ମୁଣ୍ଡ ଫୁଣ୍ଡ ବଥେଇକି ହେଇକି ନେଟ ତାପରେ ମୋବାଇଲ ବି ଆମର ସୁଇଚ ଅଫ୍ ହେଇଯାଉଛି ଏରୋପ୍ଲେନରେ। ଏମିତି ଟିକେ ଅସୁବିଧା ହଉଛି ଆଉ।
ହଁ ମୁଁ କଣ କହୁଥିଲି ଯେ ଆଉ ତୁ ଘରକୁ କଲ୍ କରୁଛୁ ନା ନାଇଁ ମୁଁ ତ ଯାଇନି କେତେ ଦିନ ହେଲା ତମ ଘର ଆ- ବୁଲିବାକୁ କି ତୋ ମମିକୁ କି ତୋ ବାବାକୁ ଦେଖ- ନାହିଁ। ତ ତାଙ୍କର ଦେହ ଫେହ କେମିତି ଅଛି?
ହଁ ଏବେ ବର୍ତ୍ତମାନ ଦି ଦିନ ତଳେ କଣ କରିଥିଲି - ଭଲ ଅଛି ହେ କହୁଥିଲି କାରଣ ସବୁଦିନ ନା କଲ୍ କରିହଉନି ମୁଁ ଦୁବାଇରେ ରହୁଛି ନା। ହ୍ଵାଟସଆପ ରେ ହିଁ କଲ କରିହଉଛି। କ ବାବା ମମି ତ ହ୍ୱାଟ୍ସଆପ ରେ କଲ୍ କରିବାରେ ଆସୁନି। ତ ଭାଇ ଆସିଲା ହିଁ।
ଓ ଆଚ୍ଛା। ତ ସବୁ ସମସ୍ତିଙ୍କର ଦେହ ତ ଭଲ ଅଛି ଆଉ ମୁଁ ତ ଶୁଣିଥିଲି ଯେ ତୁ ଯୋଉ ଗାଁ ରେ ବାହାହ - ହବୁ ବୋଲି ଠିକ ହେଇଥିଲା ସେଇ ଗାଁ ରେ ମୋ ସାଙ୍ଗଟାର ମରଣ ହେଇଯାଇଛି।
ଆରେ କେମିତି କଣ ଭଲ ପାଇକି ନା କଣ?
ଆରେ ନାଇଁ ନାଇଁ ସେମିତି କିଛି ନାଇଁ ସେଇ କଥା ଛାଡେ ମୁଁ କହୁଥିଲି ଯେ ଆଉ- ତୁ ଯୋଉ ଯାତା ଯାତାୟାତ କରୁଛୁ ତ କେତେ ଟଙ୍କା ଲାଗୁଛି ସେଇ ଟିକେଟ ପାଇଁ।
ଆରେ ଆମ ତ ଇଣ୍ଡିଆ କରେନ୍ସି ରେ- କମ ସେ କମ ଗୋଟେ ଚଉଦ ପନ୍ଦର ହଜାର ଲାଗି ଯାଉଛି।
ଆଚ୍ଛା ମୁଁ କହୁଥିଲି ଯେ ଆମ ଇଣ୍ଡିଆ କରେନ୍ସି କେତେ ଟଙ୍କା ହେଲେ- ସେଇଟା ଗୋଟେ ଗୋଟେ ଡଲର ହଉଛି।
ମାନେ ଆମ ଇଣ୍ଡିଆରେ। ଯୋଉଟା ମାନେ ଛୟାନବେ ଟଙ୍କା ମାନେ ଦୁବାଇରେ ସେଇଟା- ଟଙ୍କାଟେ ବୁଝିଲୁ ନା ନାହିଁ।
ଆଚ୍ଛା ଆଚ୍ଛା ତାହେଲେ ସେଇଠିର କରେନ୍ସି ଷ୍ଟ୍ରଙ୍ଗ ଅଛି ନାଇଁ।
ହଁ ଏଇଠର ମାନେ ପୁରା କଣ୍ଟ୍ରି ମାନେ ପୁରା-
ଆରେ ମୁଁ କହୁଥିଲି ଯେ ଆମର ତ ଏଠି- ପରମ୍ପରା। ଯେ ବାହାଘର ବେଳେ ପୁଅ ଘରକୁ ଝିଅ ଯାଆନ୍ତି ତ ଆମେ ଭାବୁଛୁ କି- ଥର ଟିକେ ଅଲଗା କରିବା ଝିଅ ଘରକୁ ପୁଅ ଘର ବା ସିଏ ବାହା କରିବାକୁ- ତ ମୁଁ ଭାବୁଛି ଟିକେ ବାଣ ଦରକାର ତ ସର୍ଟ ଟିକେ ସ୍କାଏ ସର୍ଟ। ଟିକେ ଦରକାର। ମୁଁ କଣ ଶୁଣିଥିଲି ସେ ଦୁବାଇ ଆଡେ ଭଲ ଭଲ ମିଳୁଛି କମ ପଇସାରେ ବି ମିଳୁଛି। ତ ମୁଁ ଭାବୁଛି ଆମ ବାହାଘର ଟାକୁ ଟିକେ ଆଟ୍ରାକ୍ଟିଭ କରିବା ପାଇଁ ତୁ ସେଇଠୁ କଣ-
ହୁଁ ମୁଁ ନେଇ- କି ଯିବି। ବୋଲି ଭାବୁଛି ଯେ ମାନେ ବାଣ ନେବା ପାଇଁ ବି ଏଠିକାର ସରକାର ପରମିସନ ନେବାକୁ- ପଡୁଛି ନା ତାହେଲେ ତୁ ଭୋଜି କେବେ ଅଛି କହ ମୁଁ ତା- ରୁ ମାନେ ପରମିସନ ନେଇକି ବାଣ ନେଇକି ଚାଲିଯିବି।
କହିଲି ପା ଭୋଜି ଦଶ ଆଡକୁ ଅଛି ଯଦି- କଣ ଅସୁବିଧା ହଉଛି ତାହେଲେ ଆଣେନା ଚଳିବ ହେଲେ ତୁ ଶାନ୍ତିରେ ଆସେ ଠିକ ଅଛି।
ହେଲେ ପଲ ଦଶରେ ଯଦି ଭୋଜି ଅଛି। ଅଛି ଆଜି ତ ପଚିଶ ତାରିଖ। ମୁଁ ମୋତେ ଲାଗିବ ତିନି ଦିନ ପରମିସନ ଆଣିବାକୁ ଲାଗିବ। ତାହେଲେ ମୁଁ ଧରି ଚାଲି- ଚାଲି ଯିବି ଆଉ କିଛି ଅସୁବିଧା ନାହିଁ।
ହଁ ସେମିତି ହେଲେ ଚଳିବ ହେଲେ ତୋତେ ଯଦି କିଛି ଅସୁବିଧା ହଉଛି ତାହେଲେ ତୁ କରେନା। କାରଣ ଆମ ବାହାଘରଠୁ ତ ଅସୁବିଧାଟା କଣ କମ ହେଲାକି।
ନାଇଁ ନାଇଁ ମାନେ ରହୁଛି ନାପ୍ଲେନ ରେ ବି ତାର ୱେଟ ରହୁଛି ସେମିତି ହେଲେ- ତତେ କେମ ମାନେ କେତେ ପରିମାଣରେ ଦରକାର ବାଣ କହୁନୁ?
ଆରେ ଜାହା ହେଲେ ବି ତ ବାର ହଜାର ଟଙ୍କା ଦରକାର ତାମାନେ ଯାହାବି ପନ୍ଦର କୋଡିଏ କେଜି ହବ ଆଉ ସେ ଚାର୍ଜେସ୍ କଥା ତୁ ଧ୍ୟାନ ଦେନା ସେ ପଇସା କଥା କିଛି ଅସୁବିଧା ନାହିଁ ତୁ ଖାଲି ତୋତେ ସୁବିଧା ହଉଚି ଯଦି କହ।
ନା ନା ପଇସା କଥା ନାହିଁ ମାନେ ଆମର ରହୁ ଚିନା ମାନେ ଉଁ ପ୍ଲେନରେ ରହୁଚି ପଚାଶ କିଲରୁ ଅଧିକ କି ଅଶୀ କିଲରୁ ଅଧିକ ନେଇପାରିବୁ। ତାହେଲେ ମୁଁ ତ ଅଛି ସତୁୁରୀ ଆଉ ମାନେ ମୁଁ ତ ମୋର ପର୍ସନାଲ ଚାଡେ ସାମାନ ଆଉ ପଚାଶ କିଲୋ ହେଲେ ବି ଚଳିବ ତୋର ଯଦି ଦଶ କୋଡିଏ କିଲ ହବ ଆଉ କଣ ସମାନ ପତ୍ର ମିସି ସେକି ହେଇଯିବ ମୁଁ ନେଇଯିବି କିଛି ଅସୁବିଧା ନାହିଁ।
ହଁ ଠିକ ଅଛି ତାହେଲେ ତୋତେ ବାଣ ଦାୟିତ୍ବ ଟା ଦେଇଦେବି ଆଉ ଆଉ ମୁଁ ମୁଁ କଣ ଶୁଣିଥିଲି ତୋ ସାଙ୍ଗର ବହୁତ ଭଲ ଡିଜେ ଗାଡି ବି ଅଛି ଆଉ ତାଙ୍କର କମ ପଇସା ରେ ବି ସବୁ କରୁଛନ୍ତି
ହଁ ମୋ ସାଙ୍ଗ କଣ ଆରେ ଯୋଉ ମୋ ଭାଇ ବାହାଘର ବେଳକୁ ଆସିନ ଥିଲା କି ଯୋଉ ବିକାଶିଲି କହୁଥିଲ ପସରାରେ ତାଙ୍କର ବିଶ୍ୱକର୍ମା ଡିଜେ ଅଛି ତ ସେଇ ମାନେ କହୁଥିଲେ ଲା ଆମ ଗାଁ ଟାକୁ ଗୋଟେ ବାର ହଜାର ନଉଚି ବୋଲି କହୁଥିଲା ଆଉ।
ହୁଁ ହୁଁ। ଏମିତିରେ ବି ଆମ ଭୋଜିରେ ଟିକେ ଗଣେଶ ପୂଜା ଆଡକୁ ପଡିଯାଉଛି ତ ମତେ ଟିକେ ବହୁତ ଅସୁବିଧା ହବ। କାରଣ ଆମ ଗାଁ ରେ ତ ଧୁମଧାମ ରେ ବି ଆମେ ଗଣେଶ ପୂଜା କରୁ। ଏବଂ ଆମେ ପର୍ବ ପର୍ବାଣୀରେ ଆମର କୋଉଠି ବି କମ୍ପ୍ରମାଇଜ ନାହିଁ କାରଣ ଆମେ ଯେତେବେଳେ ଗାଁକୁ- ରିପ୍ରେଜେଣ୍ଟ କରିବାକୁ ଚାହୁଁଛୁ।
ହଁ। ମୋତ ଆଗରୁ ହିଁ ଧୁମଧାମ ହେଇ ଆସୁଛି ଏ ବର୍ଷ ଆଉ ଟିକେ ଅଧିକ ମାନେ ଫେସ- ସାଲ ତରିକାରେ କରିବା ଆଉ।
ଏଥର କରିବ ନାଇଁ ହବ କାରଣ ଆମ ଭୋଜିରେ ସମସ୍ତେ ଥିବେ। ସମସ୍ତେ ଗାଁରେ ଥିବେ। ଗାଁ ରେ ଥିଲାବେଳେ ତ ଆମେସବୁ ଭେଟ ହେଇପାରୁନାହାନ୍ତି ଏକାଠି ସେଥିପାଇଁ ମୁଁ କହୁଥିଲି କି ଏଥର ଟିକେ ଅଧିକ ପିଲା ଥିବେ ଅଧିକ ଧୁମ୍ ଧାମରେ କରିବା ଆଉ ନା କଣ କହୁଛୁ।
ହଁ ତ ଏଇ ଦାୟିତ୍ଵ ତୋତେ ଲାଗିଲା ଆଉ ଏଥର ଯେମିତି ହେଲେ ବି ତୁ ତୁ ସାଙ୍ଗ ମାନଙ୍କୁ ଡାକବୁ ଆଉ ଡାକି ଆମ ସାଙ୍ଗସାଥି ଭାଇ ବନ୍ଧୁମାନଙ୍କୁ ଡାକି ଏଇ ସବୁ ଏକାଠି କଲେତ ଏ ବର୍ଷ ଗଣେଶ ପୂଜା ଟା ଟିକେ ଧୁମ୍ ଧାମ ରେ ହବ।
କଣ ସବୁ ତ ଆସିବେ ବାଧ୍ୟ କାରଣ ମୁଁ ଡାକିଚି ମାନେ ସମସ୍ତେ ଆସିବେ। କାରଣ ମୁଁ ବି ସମସ୍ତିଙ୍କ ବୁଝିକି ଯାଉଛି। ମୁଁ ବି ସମସ୍ତ୍ ଙ୍କ ପାଖରେ ଉପଲବ୍ଧ ରହୁଛି। ମୁଁ କାଇଁ କାଇଁ ମୋ ସୁବିଧାରେ ଆସିବେନି ଲୋକମାନେ
ଆରେ ସେ ଆକାଶ ତୋତେ କଲ୍ କରୁ
ଆରେ କରୁଛି କରୁଛି ସବୁଦିନ କଥା ହୋଉ। ତୋ ତୁମ୍ ତୋ ସହ ଯେମତି ସବୁଦିନ କଥା ହଉଚୁ ସମସ୍ତଙ୍କ ସହିତ ସବୁ ଦିନ କଥା ହଉଛି। ଆରେ ତମେ ମୋ ସାଙ୍ଗ ନା ତମେ ଭାଇ ଭଳିଆ ତମ ସହିତ କଥାହେବିନି ତ କାହା ସହିତ କଥା ହେବି।
ହଁ ସେମିତି ତ ତୁ ତ ଦେଖୁଛୁ ଗାଁରେ ରହିଲୁ ମାନେ ସବୁ ଦେଖି ପାରିଲୁ ଆମେ ବାହାରି ଦେ ସେରେ ରହିଲୁ ଭାଇ। ଆଉ କଣ ଆଉ ଗାଁର ମଜା ଆଉ ନେଇ ପାରୁଛୁ କି ଆମେ
ଆରେ ସେଇଟା ବି ସତ କଥା, ହେଲେ ଏଇଟା ବି ବୁଝିବାକୁ ପଡିବ ନା ମୁଁ ତ ଏବେ ଗାଁରେ ରହୁଛି। ମୋ ପାଖରେ ଟଙ୍କାଟେ ବି ନାହିଁ। ତମେ ବାହାରେ କାମ କରୁଛ, ଭଲ ରେ ରହୁଛ ଆଉ ତମ ପାଖରେ ପଇସା ପତର ବି ଅଛି।
ଆ ଦେ ପଇସା ପ ତ୍ର ସେମିତି କିଛି ନାହିଁ ଯେ, ଆଉ ମାନେ ଗାଁର ଟିକେ ମଜାମସ୍ତି ଅଲଗା ଥିଲା। ଆଉ ଗାଁରେ, ଶୁଣୁ ମାନେ ଗାଁରେ ରହିଲେ ଚାଷ କାମ କଲେ ବି ଆମେ ଦି ପଇସା ରୋଜଗାର କଲେ ରହିବ, ମାନେ ବାହାରି ଦେଶରେ ଖିଆ ପିଆ ରୁମ୍ ଚାର୍ଜରେ ହିଁ ସବୁ ପଳଉଛି। ଆଉ କଣ ବଞ୍ଚୁଛି କହ?
ଆରେ ସତ କଥା ଯେ, ଗାଁରେ ବି ଚାଷ କାମ କରିବାଟା ଏତେ ସହଜ ନାହିଁ। ଠିକ ଅଛି ନା ତୁ ବୁଝୁନୁ କଥାଟାକୁ ତତେ ଲାଗୁଛି ଯେ, ମୁଁ ଗାଁ ରେ ରହିଲେ ଭଲ ହବ। ମ ମତେ ଲାଗୁଛି ଯେ, ମୁଁ ବାହାରେ ରହିଲେ ଭଲ ହବ। ତୋ ଅସୁବିଧା ଯୋଗୁ ତୁ ଗାଁକୁ ଆସିପାରୁନି, ମୋ ଅସୁବିଧା ଯୋଗୁ ମୁଁ ବାହାରକୁ ଯାଇପାରୁନି ନା କଣ?
ହଁ ସେମିତିଆ କିଛି ଆଉ।
ହଁ, ତ କଣ ତୁ ତ ବହୁତ୍ ବାହାରେ ରହିଯାଉଛୁ। ଗାଁକୁ ଆସିଲା ବେଳକୁ ତତେ ବହୁତ ପରମିସନ ଦରକାର, ବହୁତ ଦରକାର ତମ ମାଲିକ୍ ଆପ୍ରୁଭ୍ କରିବାକୁ ପଡିବ। ବହୁତ କିଛି ଅଛି ଆମର ସେଥିପାଇଁ ମୁଁ, ଭାବୁଛି ଆମ ପାଖାପାଖି
ନାଇଁ ମାନେ କଁ କହିଲୁ ଆମର ଏଠିକାର କରେନ୍ସି ଟିକେ ହେବି ଅ ଅଛି ତା ପରେ ମୋର ବି ଗାଁରେ ପ୍ରବଳ ମାନେ ଋଣ ଫୁଣ ହୋଇକି ଅଛି ଇଆ ଯଦି ଦି ତିନି ବର୍ଷ ମାନେ ଆଜେଷ୍ଟ୍ କରି ରହିଗଲି ବୋଲେ ଋଣ ଫୁଣ ସୁଝିଗଲା ପରେ, ତାପରେ ଭାଇ ତ ବାହା ହେଇ ସାରଛି। ତାପରେ ମୋ ବାହାଘର ବି ଅଛି ଏ ଭ ଭଉଣିର ବାହାଘର ଅଛି। ହେମିତି କିଛି ଅଛି ସବୁ ଆଉ।
ଆଛା ମୁଁ ସେଇଟା ଭାବୁଚି ତମ ଘରେ କିଏ ବି ବାହାର ଦେଶକୁ ଯାଇନି ତୁ କାହିଁକି ଗଲୁ? ତମର ସେ କାରଣ ହୋଉଚି, ତୁ ବୋଉ କ୍କହୁତ ଋଣରେ ଅଛୁ। ତମ ଘର ଲୋକ ନାଇଁ କି?
ହଁ ଭାଇ ବାହା ହେଲା ପରେ ମାନେ ଗୋଟେ ଚଉଦ ପନ୍ଦର ଲକ୍ଷ ବାକି ହେଇଗଲା ତ ସେ ସେଥିପାଇଁ ଟିକେ ବାହାରକୁ ଆସିବାକୁ ପଡ଼ିଲା ଦେଖେ, ବାବା ତ କାମ କରି ପାରୁନାହାନ୍ତି ଆଉ ଭାଇ ତ ଏବେ ନୁ ନୂଆ ନୂଆ ବାହା ହେଇଚନ୍ତି ତ ଆଉ କୁଆଡ଼େ ବାହାରାରୁକୁ ଯାଉନାହାନ୍ତି ଆଉ ମୋତେ ହିଁ ଏକଲା ଆସିବାକୁ ପଡ଼ିଲା ଆଉ ଋଣ ଣ ନ ସୁୁଝିଲେ ହେବ କି ଆଉ
ଆଚ୍ଛା ଆଛା ଏକାଥର କେ ବାର ଲକ୍ଷ ତେର ଲକ୍ଷ ବାକି ସୁଝିବୁ। ତା ସହିତ ତୋ ବାହାଘର ପାଇଁ ବି ଦଶ ବାର ଲକ୍ଷ ଯୋଗାଡ କରିକି ଆସିବୁ ନା କଣ ସେଇ ଯୋଜନା
ହଁ ମୁଁ ସେମିତି ତ ଭାବିଥିଲି ତୁ ପୁଣି କଲ- ଗଲୁନୁ ଯେ ଦିଦିର ବାହାଘର ଅଛି ଆସିବାକୁ ପଡିବ ତ ଯିବାକୁ ପଡିବ କନଫର୍ମ ଆଉ।
ଆରେ ମୁଁ ଆଗରୁ କହିଦଉଛି ଆସିଲେ ଯାହାବି ମାସେ ଦେଢ ମାସ ରହିବାକୁ ପଡିବ କାରଣ ଆମ ଭୋଜିିରେ ତ- ତାହେଲେ ଦଶ ବାର ଦିନ ଲାଗିଯିବ ତାପରେ ଆମର ଗଣେଶ ପୂଜା ବି ମେଢ ବି ତ- ଦଶ ପନ୍ଦର ଦିନ ହବ। ମିନିମମ୍ ଯାହାହଲେ ମାସ ଇଣ୍ଡିଆରେ ରହିବାକୁ ପଡିବ ଠିକ ଅଛି।
ଯିବାକୁ ତ ବାଧ୍ୟ ପଡିବ କାହିଁକି ନା ଆଉ କିଏ ନାହିଁ ତୁ ଡାକୁଛୁ ତ ଯେତେବେଳେ ବି ଯିବା- ଯିବାକୁ ପଡିବ ନା ଆଉ କଣ କରିବା କହ। ଯେତେ ଯାହା ହେଲେ ବି ଯିବାକୁ-
ଆଉ ତୁ ଯୋଉ ଏରୋପ୍ଲେନରେ ଯାତ୍ରା କଲା ବେଳେ ତୋ ସାଇଡ ରେ କେବେ ଖରାପ ଲୋକ ବସିଛି କି? ମାନେ ବେଶୀ ଚିଡ ଚିଡ ହଉଥିବ ରାଗୁଥିବ।
ଆରେ ହଁ ଏମିତି ଆସିଲା ବେଳେ ଜଣେ ମାନେ କାନାଡାର ଗୋଟେ ଲୋକ ଥିଲେ ସେ ତ- ହିନ୍ଦୀ ଲୋକ। ମାନେ ମୁଁ ସେତେ ହିନ୍ଦୀରେ କଥାବାର୍ତ୍ତା ହୋଇପାରେ ନା ନା ସେଥିପାଇଁ ସେ- କଣ କହୁ- କଣ ନାଇଁ ମୁଁ କିଛି ବୁଝି ପାରିଲିନି ଖାଲି ସେ ମୋତେ ମାନେ ଯୋଉ ଏଆର ହଷ୍ଟେସ ରହୁଛି ନା -
ତାଙ୍କେ ବି ଇଂଲିଶରେ କଣ କହୁଛନ୍ତି କଣ ନାହିଁ ମୁଁ କିଛି ବୁଝିପାରନି ନାହିଁ ତାପରେ ବି- ଏମିତି ଟିକେ ମାନେ ଭାଷାର ଅସୁବିଧା ହଉଛି ତାପରେ ସେଠିକାର ଲୋକ ବି ଟିକେ ରାଗି ଅଛନ୍ତି ନା।
ଆରେ ମୁଁ ତ ଏମିତି ଏ ଟ୍ରେନ ରେ ଇଣ୍ଡିଆ ଭିତରେ ଜା ଯାତ୍ରା କଲାବେଳେ ତ ବହୁତ ହରିରାଣ ହଉଚି ଆଉ ତୁ ତ ଏରୋପ୍ଲେନରେ ଆସିଲା ବେ ଦେଶ ବିଦେଶର ଲୋକମାନେ ଆସୁଥିବ କିଏ ଇଂଲିଶ କହୁଥିବ କିଏ କାନାଡ଼ା କହୁଥିବ। କିଏ ମରାଠୀ କହୁଥିବ କିଏ ସ୍ପେନ୍ କହୁଥିବ କିଏ କଣ କହୁଥିବ ତ ତୁ ବି ବହୁତ ଅସୁବିଧାର ସମ୍ମୁଖୀନ ହଉଥିବୁ। ଆଉ ମୁଁ କହୁଥିଲି ଯେ ତୁ ତ ଏମିତିରେ ବି ହଁ କଲୁ ଆସି ବୁ ବୋଲି ଆଉ ତୋ ତ ଦେହ ପା ଭଲ ଅଛି ପରା?
ହଁ ମୋର ତ ଦେହ ଭଲ ଅଛି ଆଉ ତୋର କେମିତି ଅଛି ଦେହ?
ଆରେ ମୋର ବି ଠିକ ଠାକ ଅଛି ଆଉ ମୁଁ କହୁଥିଲି ଯେ ତୋର ଦେହ ଭଲ ଅଛି। ତମ ଘର ପରିବାର ର ବି ଦେହ ଭଲ ଅଛି ଆଉ ତୁ ବି ତ ଏମିତିରେ ବି ମାନି ଗଲୁ ଯେ ଗାଁ ଇଣ୍ଡିଆକୁ ଆସିବୁ ଆମ ଗାଁକୁ ଭୋଜିରେ ଆଉ ମୁଁ କହୁଥିଲି ଯେ ତୋତ ଫୋନ କରିକି କହିଦେଲି ଆଉ ବାକି ସାଙ୍ଗସାଥି ବି ନ କରିକି କହିବାକୁ ପଡିବ। ସେଥିପାଇଁ ମୁଁ କହୁଚି ଆଉ ରଖୁଚି ମୁଁ ବାକି ତମ ସାଙ୍ଗସଥି ମାନଙ୍କୁ କଲ କରିକି କହିବି ଆଉ।
ଠିକ୍ ଅ କିଛି ସୁବିଧା ମଲେ ପୁଣି ଥରେ କଲ୍ କରିବୁ ଆଉ ମୁଁ ଗଲା ଅସିକି ଧରିକି ଯିବି ଆଉ ହଉ ରହିଲି।
ହଁ ହଉ ତାହେଲେ ରହୁଚି।